ହ୍ୟାଲୋ।
ହାଲୋ।
କଣ କରୁଛନ୍ତି?
ମୁଁ ଏବେ ଏଇ ବସିଚି। କିଛି କରିନି କିଛି ଯେ ପୁଅ ହଁ ଖାଇସାରଲା ତ ତାକୁ ଶୁଆଉଥୁଲି। ଆପଣ କଣ କରୁଛନ୍ତି?
ଆମର ଏପର୍ଯ୍ୟନ୍ତ ଖାଇନୁ। ୱେଟ୍ ଖାଇବା ପାଇଁ ଯିବୁ ଆଉ।
ଓହୋ! ଖାଇବା କଣ ହେଇଛି ରୋଷେଇ?
ଖାଇବା, ଖାଇବା ପୁରୀ ଆଉ ଏଇ ଭଳି ଆଉ ଉସାଧାରଣ ଖାଦ୍ୟ।
ଆପଣଙ୍କ ଗାଁରେ ଚାଷ ହଉନି?
ହଁ ଚାଷ ହଉଛି।
କଣ ମାନେ ଧାନ କିମ୍ବା ମୁଗ, ବିରି ଏମିତି ମାନେ ଅଧିକରେ କୋଉଟା ହଉଛି?
ପ୍ରତ୍ୟେକ ଚାଷ ତ କରାଯାଉଛି। ସେମିତି ଅଧିକା ଆକାରରେ ହେଲେ ଧାନ ଚାଷ କରାଯାଉଛି। ଆଉ ଧାନ ଉପରେ ବହୁତ ଚାଷ, ମାନେ ବହୁତ ପ୍ରକାରର ବହୁତ କିସମର ଧାନ। ଏମତି ସବୁ କରାଯାଉଛି, ଯେମିତି ଗହୀର ବିଲ ପାଇଁ ଅଲଗା ଧାନ, ଆଉ ଆମର ତଇଲ ପାଇଁ ଅଲଗା ଧାନ। ଏମିତି ସବୁ କରାଯାଉଛି, ତଳି ବି ପଡିଗଲାଣି। ଧାନ ଚାଷ ବି ଆମର ଧୀରେ ଧୀରେ ଆରମ୍ଭ ହେଇଗଲାଣି। ଆଜି କଣ ଖାଇବା ହେଇଥିଲା? ରୋଷେଇ କଣ କରିଥିଲେ?
ରୋଷେଇ ଆଜି ଅରୁଆ ଅନ୍ନ, ଡାଲମା ଖଟା ହେଇଥିଲା। ଆଜି ଗୁରୁବାର ଅଛି ତ, ସେଥିପାଇଁ। ଉଁ ଏମିତି ଅରୁଆ ଅନ୍ନ ହେଇଥିଲା ଖାଇବା ଖାଇ ଦେଇଥିଲୁ ଆଉ।
ହୁଁ ହଉ ମତେ ଆଜି ପୁରୀ କରାହେଇଥିଲା ସେ ଡାଲମା କରାହେଇଛି ଏମିତି ଗୁରୁବାର ପାଇଁ ସେ ସବୁ ସାତ୍ଵିକ ଖାଦ୍ୟକୁ ଗ୍ରହଣ କରୁଛୁ ଆଉ।
ଆପଣଙ୍କ ଆଡେ ରଜ କେମିତି ପାଳିଲ?
ଆମ ଆଡେ ତ ରଜ ବୋହୁତ୍ ଧୁମ୍ ଧାମ୍ ରେ ପାଳାହେଲା ଆଉ ମହୋତ୍ସବ ଗୋଟେ କରାହେଇଥିଲା ଆମର ଏ ବର୍ଷ ଦ୍ୱିତୀୟ ତୃତୀୟ ମହୋତ୍ସବ ବି ଯାଇଛି ଆଉ ଛୋଟ ଛୋଟ କୁନୀ ପିଲାମାନଙ୍କୁ ସେଥିରେ ପ୍ରାଇଜ୍ ବି ଦିଆଯାଇଥିଲା ବଡ ପିଲାମାନଙ୍କୁ ଖେଳରେ ଭାଗ ଅଂଶଗ୍ରହଣ କରିବାକୁ ଦିଆଯାଇଥିଲା। ଆଉ ଯିମିତିକି ସ୍ତ୍ରୀ ଲୋକ ମାନେ ଗାଁର ପ୍ରତ୍ୟେକ ସ୍ତ୍ରୀ ଲୋକ ମାନଙ୍କୁ ଦିଆଯଥିଲା ଖେଳ ଆମର କବାଡି ବି ଖେଳୁଥିଲେ ଗୋଟେ ଆଉ ତାଙ୍କୁ ମ୍ୟୁଜିକ୍ ଚେୟାର ବି ଦିଆଯାଇଥିଲା। ଛୋଟ ଛୋଟ ପିଲାମାନଙ୍କ ପାଇଁ ବାଟି ଚାମଚ ଥିଲା, ମ୍ୟୁଜିକ ଚେୟାର ଥିଲା। ଆଉ କୌତୁହଳପୂର୍ଣ୍ଣ ଖେଳ ଥିଲା। ଏମିତି ବୋହୁତ୍ ପ୍ରକାର ଖେଳରେ ଅଂଶଗ୍ରହଣ କରିଥିଲେ ପିଲା। ଆଉ ସେମାନଙ୍କୁ ବି ପ୍ରାଇଜ୍ ବି ଦିଆଯାଇଥିଲା। ଆଉ ବୋହୁତ୍ ଖୁସି ଥିଲେ। ବୋହୁତ୍ ଆନନ୍ଦରେ ବି ବୋହୁତ୍ ରଜଟାକୁ କଟା ଯାଇଥିଲା। ଆଉ ଏ ବର୍ଷ ରଜ ବର୍ଷା ତ ହେଇଥିଲା ବର୍ଷାରେ ବି କିଛି କିଛି ଲୋକ କଣ କରିଥିଲେ ନା ଆମର ମାନେ କାଦୁଅ ହେଇକି ବି ସେ ଆସିକି ଖେଳ ଦେଖୁଥିଲେ। ଆଉ କାଦୁଅ ହେଇକି ବି ପିଲା ଯାଇଥିଲେ ଘରକୁ। ଏମିତି କଟିଥିଲା ଆଜି। ଏ ବର୍ଷ ରଜ। ଆଉ ରଜର ସେମିତି କଣ କିଛି ମାନେ ସ୍ପେଶ-ମାନେ ପୋଡ଼ ପିଠା କି ଅଲଗା ପ୍ରକାର କେମିତି ପିଠା ପଣା ହେଇଥିଲା ଘରେ।
ଆଜ୍ଞା ପୋଡ ପିଠା ହେଇଥିଲା। ସେଥିରେ ସୁଜି ଆକାରା ପକୁଡି ମାନେ ବିଭିନ୍ନ ପ୍ରକାର ପିଠା ହେଇଥିଲା ଆମର ଏଠି। ସବୁ ଝିଅ ମାନେ ଆସି ଥିଲେ ବୁଲିବାକୁ ଆସିଥିଲେ ସମସ୍ତେ। ଆନନ୍ଦ ଥିଲେ ଖା-ଖାଇବାକୁ ଦିଆଯାଇଥିଲା ସମସ୍ତ ତାଙ୍କୁ।
ହୁଁ। ଘରକୁ ପରିବାର ବର୍ଗ କିଛି ଆସନ୍ତି ରଜରେ ଆଉ ସେମିତି ବୁଲିଆକୁ ଆସିଥିଲେ?
ଆଜ୍ଞା ଆଜ୍ଞା। ସବୁ ଆସିଥିଲେ ବୁଲିକି ଯାଇଥିଲେ ଝିଅମାନେ ଆସିଥିଲେ। ବନ୍ଧୁବାନ୍ଧବ ବି ସେଥିରେ ଆସିଥିଲେ। ହଁ ରଜ ଏଥର ବୋହୁତ୍ ମନ ଖୁସିରେ ସମସ୍ତେ ପାଳିଛନ୍ତି।
ବର୍ଷା କେମତି ହେଇଥିଲା ରଜଅ ଆରମ୍ଭରୁ କିମ୍ବା ଶେଷ ପର୍ଯ୍ୟନ୍ତ ବର୍ଷାର ପ୍ରଭାବ କଣ ଥିଲା?
ହଁ ବର୍ଷା ତ ହେଇଛି। ବୋହୁତ୍ ବର୍ଷା ହେଇଛି। ଯତେଦିନ୍ ହେଇଛି ବେଶୀ ନାହିଁ। ତାପରେ, ରଜ ଟା କିନ୍ତୁ ଏଥର ଭଲ ପାଗ ଦେଲା ଏତେ ବି ଗରମ ନଥିଲା। ଥଣ୍ଡା ପାଗ ଥିଲା ତ ଥଣ୍ଡା ପରିବେଶ କରିଦେଇଥିଲା ଏବଂ ସମସ୍ତେ ଖୁସିରେ ରଜ ପାଳିଥିଲେ।
ଗରମ ନଥିଲା କିନ୍ତୁ ବର୍ଷାର ପ୍ରଭାବ ଟିକେ ଅଧିକା ଥିଲା ଯାହାଫଳରେ କି ମାନେ ଲୋକମାନଙ୍କ, ଆଉ ଯୋଉ ପିଲାମାନେ ଆସିଥିଲେ ଖେଳିବା ପାଇଁ ତାହା ସମ୍ଭବ ହେଇନଥିଲା, ମାନେ ଠିକ୍ ରେ ଖେଳିବା ପାଇଁ ଯେମିତି ଓଦା ହେଇକି ଖେଳୁଥିଲେ। ଆଉ ଅଲଗା ଅଲଗା ଦୋଳି ଗୁଡା ଜୋଉଗୁଡା ଲଗା ଯାଇଥିଲା ସେ ଯୋଉ ଦୋଳିର ବା କିଛି ମାନେ ଦେଖାଯାଉଥିଲା ତ୍ରୁଟି ଦେଖାଯାଉଥିଲା ଯେମିତି ଖସି ପଡ଼ିବ, କିମ୍ବା ନଈଁ ପଡ଼ିବା, ଏଇଭଳି କିଛି ଗୋଟେ ତ୍ରୁଟି ରହୁଥିଲା। ଆପଣ ଏଇ ଏ ବର୍ଷ ରଜରେ ଖେଳିଛନ୍ତି ଦୋଳି?
ହଁ ଖେଳିଚୁ ଦୋଳି ଯାଇକି ସମସ୍ତେ ଯାଇକି ସେଠି ଖେଳିଥିଲେ ମହୋତ୍ସବ ବନେଇଥିଲେ। ସେଠି ପାଳନ କରୁଥିଲେ ସେଠିକି ସବୁ ଯାଇଥିଲୁ। ସେଠି ଦୋଳି ଖେଳିଥିଲୁ ନିଶୁଣି ଦୋଳି ନେସୁଣୀ ଦୋଳି ପଟା ଦୋଳି। ହୁଁ ଚକ୍ରି ଦୋଳି ଗୋଟେ କରିଥିଲେ। ଚକ ଦୋଳି ଯୋଉଟା କୁହନ୍ତି ଆଉ ଏଠି ଛୋଟ ଛୋଟ ଛୁଆ ମାନେ ସବୁ ଗୀତ ନାଚ ସବୁ ପ୍ରୋଗ୍ରାମ କରିଥିଲେ କିଏ ଅଭିନୟ କରୁଥିଲା। ସେଗୁଡା ସବୁ ବସିକି ଦେଖୁଥିଲୁ। ଭଲ ଲାଗିଲା ଏ ବର୍ଷ ସ ମୋ ରଜଟା ବହୁତ ବଲ ଲାଗିଲା। ତା ସହିତ ଅରୁଆନ ଡାଲମା ଖଟା ବି ଖାଇବାକୁ ଦେଇଥିଲେ। ଏଁ ଥଣ୍ଡା ଆ ସ ଦହି ପାଣି ଅଲଗା ଅଲଗା ଜିନିଷ ସବୁ କିିଛି ଦେଇଥିଲେ। ଖାଇବା ପାଇଁ ରଜପାନ ଦେଇଥିଲେ।
ନାଚ ଗୀତରେ କିଛି ଆୟୋଜନ କରାଯାଇଥିଲା, ଛୋଟ ପିଲାମାନଙ୍କ ପାଇଁ କିଛି
ହଁ ହଁ ନାଚ ଗୀତ ଆଜ୍ଞା ନାଚ ଗୀତରେ ଆୟୋଜନ କରିଥିଲେ। ଛୋଟ ଛୋଟ ଛୁଆମାନେ ହଁ ପ୍ରାଇଜ ଦଉଥିଲେ ମିଳୁଥିଲା ଛୁଆଙ୍କ ମାନଙ୍କୁ। ଆଉ ସ୍ତ୍ରୀ ଲୋକମାନେ ବି ଖେଳିବା ପାଇଁ ତାଙ୍କୁ ବି ଇଁ ଇଁ ପ୍ରାଇଜ ମିଳିଥିଲା। ଅଭିନୟ କିଏ କରିବ କିଏ ନାଚିବ କିଏ ହଁ ସେଥିରେ ବି ପ୍ରାଇଜ୍ ମିଳିଥିଲା।
ପ୍ରତ୍ୟେକ ବର୍ଷ ଭଳି ଏ ବର୍ଷ ବି ଯୋଉ ରଜ ହେଇଚି ମାନେ ଆର ବର୍ଷକୁ କିଛି ଲକ୍ଷ୍ୟ ଅଛି? ଯେ ପିଲା ସେମତି ଅଧିକ ଆକାରରେ ଆସିବେ ଗାଁ କୁ ଆଉ ସେ ଗାଁର ସେମତି ମଜା ନେଇପାରିବେ।
ହଁ ହଁ। ହଁ ହଁ ଆର ବର୍ଷକୁ ଆହୁ ମାନେ ଏ ବର୍ଷଠୁ ଆର ବର୍ଷକୁ ଆହୁରି ଭଲସେ ହବ ବୋଲି ସମସ୍ତେ କଥାବାର୍ତ୍ତା ହଉଚନ୍ତି ଆସିବେ ବି ସେଥିରେ ଝିଅମାନେ ଯୋଉ ଆସୁଚନ୍ତି ଝିଅ ଝିଆଣିଆ ସବୁ ଆସୁଚ ଯିବି। ପିଲା ସବୁ ଆସୁଚନ୍ତି ବହୁତ ଖୁସି ଲାଗୁ ସେ ଆର ବର୍ଷ ବି ଅଧିକ ଆକାରରେ କିଛି ହବ ବୋଲି ଆଶା କରୁଚୁ।
ନିଶ୍ଚିତ ରୂପରେ ଆମର ଯୋଉ ରହୁଚି ଦୋଳିର ଅଲଗା ଅଲଗା କିଛି ମାନେ ରଖିବା ପାଇଁ ଯେମତି ଯୋଉ ଦୋଳିର ଅ ବିଭିନ୍ନ ପ୍ରକାର ଦୋଳି ରହୁଚି। ଆର ବର୍ଷ ପାଇଁ କିଛି ରହିଚି କି ଯେମିତି ଅଧିକ ମାତ୍ରାରେ ଦୋଳି ପଡିବା ଅଧିକ ଲୋକ ଆସିବେ। ଆଉ ତାର ମଜା ନେବେ। ଉପଭୋଗ କରିପାରିବେ ଦୋଳିକୁ।
ନୂଆ ନୂଆ ଦୋଳି ନୂଆ ନୂଆ ଦୋଳିର କିଛି ଆୟୋଜନ କରାଯାଇଛି?
ହଁ ସମସ୍ତେ ଉ କହୁଚନ୍ତି ଯେ ହବ ବୋଲି। ଯେ ଆଗକୁ ଅଧିକ ଦୋଳି ପଡିବ। ଏଥର ମାନେ ଅଳ୍ପ ଦୋଳି ହେଇଥିଲା ପରେ ତିନି ଚାରିଟା ହେ ପାଞ୍ଚଟା ହେଇଥିଲା। ଆଉ ଟିକେ ଅଧିକ କରିବେ ବୋଲି ସବୁ କଥାବାର୍ତ୍ତା ହଉଚନ୍ତି। ଚେଷ୍ଟା ଯାହା ଚଲେଇଚନ୍ତି। ଆର ବର୍ଷ ହବ।
ଭଗବାନଙ୍କ ଦେହରୁ ସେ ଆର ବର୍ଷ ବର୍ଷା ନ ହେଉ ପାଗ ଠିକ ରହୁ। ଆଉ ସେମିତି ଦୋଳି ଖେଳିବା ପାଇଁ ଆସନ୍ତୁ, ଆଉ ମନ ଉପଭୋଗ କରନ୍ତୁ ଆଉ ରଜ ରେ ବି ରହି ଯେଉଁ ଆମର ପିଠା ହଉଚି କି ସେମାନଙ୍କ ପାଇଁ ଯେକୌଣସି ଖେଳ ରେ ଭାଗ ନେବା ପାଇଁ ଅଛି। ସେମାନେ ଭାଗ ନେଇକି ରଜଟାକୁ ନିଶ୍ଚିତ ଭାବରେ ଉପଭୋଗ କରିବେ ଏବଂ ତାକୁ କଣ ମଜା ନେବେ। ଆଉ ନିଜ ଘର ଲୋକଙ୍କୁ ବି ସେଥିରେ ସାମିଲ କରିବେ।
ଆ ରଥଯାତ୍ରା ଆସୁଚି ଆପଣ କଣ ଭାବିଚନ୍ତି?
ରଥଯାତ୍ରା ତ ପ୍ରତ୍ୟେକ ବର୍ଷ ଭଳି ଆମ ପାଇଁ ଗୋଟେ ଗୋଟେ ଏ ମାନେ ରହୁଛି ସେମତି ଯାଇକି ଦର୍ଶନ କରିବା ପାଇଁ। ତ। ଆମେ ପରିବାର ବର୍ଗ ସହିତ ଯାଉ ନିଜେ ବି ଯାଉ ଆଉ ସାଙ୍ଗମାନଙ୍କ ସହିତ ବି ଯାଉ। ସେମତି ବୋହୁତ ଭଲ ଲାଗେ ଆଉ ଆର ବର୍ଷ ଯୋଉ ଗହଳି ହେଇ ଥିଲା ସେ ଗହଳିରେ କିଛି ଲୋକଙ୍କର ପ୍ରାଣହାନି ବି ହେଇଥିଲା ଏବ ବର୍ଷ ଭଗବାନଙ୍କ ଦୟରୁ ସେମି ତି କିଛି ନ ହଉ ଗୁଣ୍ଡିଚା ଯାତ୍ରାରେ ଯିବା ପାଇଁ ବୋହୁତ ମାନେ ଇଛା ଅଛି ତା ଦୁଇ ଦିନ ପୂର୍ବରୁ ଯାଇ ସେଠାରେ ମାନେ ରହି କିଛି ଦେଖିବୁ ଆଉ କିଛି ଉପଭୋଗ କରିବୁ ଯେ ନୂଆ ଯାତ୍ରା ପାଇଁ ଭଗବାନଙ୍କର ଆଗମନ କିଭଳି ଭାବରେ ରହୁଚି ତାକୁ ଦେଖିବୁ ଆଉ ପରିବାର ବି ଯିବେ ସାଙ୍ଗରେ ତାକୁବି ନେଇକି ଯିବୁ ଦେଖିବୁ। ଆପଣ ଆସିବେ ଯାତ୍ରା ଦେଖିବା ପାଇଁ ଆମର ରଥଯାତ୍ରା।
ନିଶ୍ଚିନ୍ତ ନିଶ୍ଚିନ୍ତ ଯିବା ଯିବାଗୋ।
ଆପଣ ଆସନ୍ତୁ ଯାତ୍ରା ଦେଖନ୍ତୁ ଥରେ ଗୁଣ୍ଡିଚା ଯାତ୍ରା ଦେଖନ୍ତୁ ବାହୁଡ଼ା ଆମର ଯଉଁ ସୁନାବେଶ ପ୍ର ପ୍ରତେକ ବିଭିନ୍ନ ପ୍ରକାର ଯୋଉ ବେଶ ରହୁଚି ଲାଷ୍ଟେ ଶେଷ ପର୍ଯ୍ୟନ୍ତ ଆମର ଯୋଉ ରସଗୋଲାର ମାହାତ୍ମ୍ୟ ଯୋଉ ରହିଚି ଓଡିଶାର ଯୋଉ ରସଗୋଲାର ମାହାତ୍ମ୍ୟ ରହିଚି ସେଇଦିନ ଜାଣିପାରିବେ ଯୋଉ ଦିନ ଆମର ମ ପ୍ରଭୁ ଜଗନ୍ନାଥ ମନ୍ଦିର ଭିତରକୁ ଯିବେ ମହାଲକ୍ଷ୍ମୀଙ୍କ ସହିତ ଭେଟ ହେବା ପାଇଁ ତ ଏ ଯୋଉଁ ରସଗୋଲାଟା ଆମେ ବାହାରେ ଆମେ ବଜାରରେ ଖାଉଚେ ତାକୁ ଜାଣିପାରିବା ର ରସ ଗୋଲର ମାହାତ୍ମ୍ୟା ଟା କଣ ଆଉ କୋଉଥିପାଇଁ ଆରମ୍ଭ ହେଇଥିଲା। ଆସନ୍ତୁ ଥରେ ଦେଖନ୍ତୁ ଗୁଣ୍ଡିଚା ଯାତ୍ରା ବାହୁଡ଼ି ଯାତ୍ରାରେ ଉପଭୋଗ କରନ୍ତୁ। ଆଉ ନିଜ ପରିବାର ବର୍ଗ ନିଜ ପରିବାରକୁ ବି ସାଙ୍ଗରେ
ଆଜ୍ଞା ନିଶ୍ଚିନ୍ତ ଚେଷ୍ଟା କରିବୁ ଯିବା ପାଇଁ।
ଶ୍ରୀମନ୍ଦିର ଭିତରେ ଭଗବାନ ଯେତେବେଳେ ରହୁନାହାଁନ୍ତି ରଥ ରୂଡ଼ ହେଉଚନ୍ତି ତ ଶ୍ରୀମନ୍ଦିର ଟା ଖାଲି ଖାଲି ଲାଗୁଚି ତାର ଭିତରେ ବୁଲିବା ଆଉ ତା ଭିତ ଭିତରେ ଦେଖିବା କିଛି ଅନ୍ୟାନ୍ୟ ପ୍ରକାରର ମାନେ ଗୋଟେ ଲାଗିବ ଯେ ୟାଭି ଭିତରେ କିଏ ଥିଲେ ଏବେ ନାହାନ୍ତି ଅଲଗା ପ୍ରକାର କିଛି ଲାଗେ ତ ସେଇଟା ବି ଯାଇ ଦେଖିବେ ରୋଷଶାଳକୁ ତ କେବେ ବି ଯାଇପାରିବେନି। ମାନେ ବର୍ଷଟା ଯାକ ଆପଣ ଯାହା ବିି ଯାଆନ୍ତୁ ରୋଷସାଳକୁ କେବେ ବି ଯାଇପାରିବେନି।
ହେଲେ ଏ ଶିବେ ଯିବେ ରୋସ୍ ରୋଶାଳ ବୁଲିବେ ମନ୍ଦିର ଚତୁଃପାର୍ଶ୍ୱ ବୁଲିବେ ଦେଖିବେ କିନ୍ତୁ ଅଲଗା ପ୍ରକାର ଲାଗେ ଯେମିତି ଜଣ ଙ୍କ ଘରର ମାଲିକ ହିଁ ନାହାନ୍ତି ସେଠି। ଆପଣ ଏବେ ଖାଇସାରିଲେଣି।
ଆଜ୍ଞା ଖାଇ ସାରିଲୁଣି।
ଆମେ ଯାଉଚେ। ଏବେ ଡାକିଲେଣି ଖାଇବା ପାଇଁ ଆଉ ମୁଁ ରହୁଚି ପରେ କଥା ହବା।
ଆଜ୍ଞା ଆଜ୍ଞା। ଆଜ୍ଞା।